ହାଲୋ।
ହାଲୋ।
ହ୍ୟାଲୋ। ମୋ କଥା ଶୁଭୁଛି।
ଆଜ୍ଞା ଶୁଭୁଛି।
ଆଚ୍ଛା କଣ କରୁଚ?
ମ୍ୟାଡାମ୍ ଶୁଭୁନି କିଛି ଭଲ ସେ।
କରୁଛ କଣ?
କିଛି ନାହିଁ ଶୋଇଥିଲି।
ଏତେ ଜଲଦି ଶୋଇଗଲଣି।
ମାନେ ବର୍ଷା ହଉସି ତ ବାହାରୁକୁ ବାହାରି ବ ହଉନି। କାଇଁ କିଛି ନାହିଁ ଫୋନ୍ ଦେଖୁଥିଲି ଶୋଇକି ଆଉ।
ଆଚ୍ଛା ଖାଇବା ସରିଗଲାଣି।
ହଁ ଖାଇସାରିଛି ଏ ବର୍ତ୍ତମାନେ ଟିକେ ଉଁ ମାନେ କଣ କି ସେ ଟାସ୍କ ଯାକ ଥିଲା ସେଇଡୁ କାମ ଟିକେ କରୁ
ଚି ମୁଁ ହଇରାଣ କରିଦେଲି କି। ହ
ନା କିଛି ହଇରାଣ ନାଇଁ। ଆପଣ କଣ
ଆଉ କେମିତି ଅଛ? ଆଜ୍ଞା।
ହଁ ଭଲ ଅଛି ଆଉ। ଭଲ ଅଛି ଆପଣ ଭଲ ଅଛନ୍ତି।
ହଁ ଭଲ ଅଛି।
ହ୍ୟାଲୋ।
ହୁଁ ଏବେ ବି ବର୍ଷା ହଉଛି କି ତମ ଆଡେ? କିଛି ନାଇଁ ମୁଁ ବି ଏମତି ଏବେ ତ ବର୍ଷା ଛାଡି ଯାଇଛି ଛାତ ଉପରେ ବୁଲୁଚି।
ଏକଡେ ତ ଆମର ବର୍ଷା ହଉଛି ବର୍ତ୍ତମାନ ଏବେ।
ଗାଁରେ ରହୁଛ ନା ସିଟିରେ।
ଗାଁରେ।
ଆଚ୍ଛା। ହଁ ଗାଁ ଆଡେ ତ ବର୍ଷା ହଉଛି ଏବେ। ଆମ ଆଡେ ବି ହଉଥିଲା।
ଆଉ ଏବେ ଉଁ ଆଗରୁ ଟିକେ ହେ ଇଏ ହେଇଥାନ୍ତା ତ ଠିକ୍ ହେଇଥାନ୍ତା ଆଗରୁ ବୋହୁତ ଲେଟରେ ବର୍ଷା ହଉଛି ନା।
ଆଚ୍ଛା।
ହାଲୋ। ହାଲୋ।
ହାଲୋ ମୋ କଥା ଶୁଭୁଛି।
ମାଡାମ୍ ଶୁଭୁଚି।
ହଁ ହଁ ଶୁଭୁଚି ଶୁଭୁ
ହଁ ଶୁଭୁଛି।
ଜାଣି ପେ ଛ କଣ ଖାଇଛ ଆଜି?
ଖାଇଚି ତ କିଛି ନାହିଁ ରୋଷେଇ ତ ହବ ଖାଲି ଅ ଭାତ ଡାଲି ତାପରେ ଆଳୁ ଭଜା ଟିକେ ହୋଇଥିଲା। ତାପରେ ମାଛ ଟିକେ ମାନେ ଆମର ପା ପାଖରେ ହେଟା ନଦୀ ତ ଆଛା ଟିକେ ଧରିବାକୁ ଯାଇଥିଲୁ ଧରିବା ଆଣିକି ସେଇଟା ରୋଷେଇ କରିକ ଖାଇଛୁ ଆଉ।
ଦେଶୀ ମାଛ ନାଇଁ।
ନଦୀ ମାଛ। ଆପଣଙ୍କ କଣ ରୋଷେଇ ହେଇଥିଲା।
ରୋଷେଇ ମୁଁ ଯେହେତୁ ସିଟିରେ ରହୁଛି ବାହାରେ। ଏକା ରୋଷେଇ କରିବା କୁ ପଡୁଛି ଭାତ କରିଥିଲି ସୋୟାବିନ୍ ତରକାରୀ କରିଥିଲି।
ହଁ।
ଖାଇଛି।
ସେତିକି ନା
ସେତିକି ଏତିକି କଲା ବେଳକୁ କେତେ ଟାଇମ ଲାଗୁଚି।
ହଁ ନାଇଁ ତ ସେଇଟା ତ ହୁଁ ଜଣେଆକା ତମେ ଆପଣ ରୋଷେଇ ଜଣେଆକା କରୁଛନ୍ତି ନା ସେଥିଇଁ ମୁଁ କରିକି ବ ହୁ ଳିଆ ଲାଗୁଛି ଆଉ।
ଅ ହଁ। ମାନେ ମୁଁ ବାହାରେ ଜବ କରୁଛି ନା ସେଥିପାଇଁ। ତ ଏପଟେ ନିଜେ ରୋଷେଇ କରିକି ଖାଇବା ପାଇଁ ବି ଭାରି କଷ୍ଟ ହଁ।
ହୁଁ ହୁଁ ସେଟା ସେଇଟ ତ ନିହାତି ହଁ। ଆପଣ ଏବେ ଜବ କୁ ଯିବେ ତାପରେ ଆସିକିରି ରୋସେଇ କରିକି ଖାଇଲା ବେଳକୁ ବହୁତ କଷ୍ଟ।
ହଁ ଆଜି ସେତୁ ବାରଟା ରୁ ରାତି ଆଠଟା ପର୍ଯ୍ୟନ୍ତ ଡିଉଟି ଥିଲା। ତ ସକାଳୁ ଉଠିକି ଉ ରାତି ପାଇଁ ବି ଏକାଥରେ ରୋଷେଇ କରିଦେଇଥିଲି। ଅଁ ରାତି ଆଠଟାରେ ଆସିକି ଡ୍ୟୁଟିରୁୁ ରୋଷେଇ କରିକି ଖାଇବା ପାଇଁ ବହୁତ କଷ୍ଟ।
ହୁଁ ହୁ ।
ଘରେ ଥିଲେ ତ ମା ବନେଇକି ଦେଇ ଦେଇଥାନ୍ତେ।
ଜାଣିଛି ହୁଁ। ଶୁଣିକି ବହୁତ ଖୁସି ଲାଗିଲା ଯେହେତୁ ଏତେ କଷ୍ଟ କରୁଛନ୍ତି।
କାଲି ପୁଣି ମର୍ଣିଂ ଡିଉଟି ଅଛି ମାନେ ସକାଳ ଆଟା ବେଳେ ଡିଉଟି ଅଛି। ଓ ପାନ୍ସଟା ବେଳେ ଉଠିକି ପୁଣି ରୋଷେଇ କରିବା ପାଇଁ ପଡିବ।
ତ ଆପଣ କୋଉଠି ସିପ୍ଟ ରେ ମାନେ କୋଉ ଜାଗାରେ ରହୁଛନ୍ତି।
ଭୁବନେଶ୍ୱର।
ହ୍ୟାଲୋ।
ହ୍ୟାଲୋ।
ଶୁଭୁଛି?
ହଁ ହଁ ମୁଁ କହିଲି ମୁଁ ଭୁବନେଶ୍ୱରରେ ରହୁଛି।
ହ୍ୟାଲୋ।
ହ୍ୟାଲୋ।
ଶୁଭୁଛି?
ହଁ ହଁ ମତେ କ୍ଲିୟର ଶୁଣା ଯାଉଛି।
ତ ଆପଣ ସିଟି ମାନେ କୋଉ ଜାଗାରେ ରହୁଛନ୍ତି?
ଜାଗା ମତଲବ୍ ଅ ଭୁବନେଶ୍ଵରରେ ତ ରହୁଛି।
ଭୁବନେଶ୍ୱରରେ ତ ଅଧିକ ମାନେ ସମସ୍ତେ ଭୁବନେଶ୍ଵରରେ ଯାଉଛନ୍ତି ତ ମୁଁ ବି ଯାଇଥିଲି ଏବେ ପଢାପଢି ପାଇଁ ଆକା ଏବେ ଘରକୁ ପଳେଇ ଆସି ନହେଲେ ମୁ ବି ସେପଟେ ଆକା ରହି ଥାଆନ୍ତି।
ହଁ। ଏବେକା ଜେନେରେସନ ର ପିଲା ତ ବହୁତ ପିଲା ଭୁବନେଶ୍ଵରରେ ରହୁଚନ୍ତି।
ଆଜ୍ଞା ଚାକିରୀ କାଇଁ ମାନେ ଏପଟେ ଗାଁ ଗହଳିରେ ତ ସେମିତି କିଛି ଜବ ଫବ ମିଳିନି। ତ ସେଥିପାଇଁ ବୋଲି ସେଠି ପଳେଇ ଯାଉଛନ୍ତି ଆଉ।
କଣ କରିବା। ଏ ଯୋଉ ଜବ୍ ମାନେ ଖାଣ୍ଟି ନିଜ ଖର୍ଚ୍ଚ ପାଇଁ ବାହାରେ ରହିବା କଥା ତା ଛଡା କିଛି ସେଭିଙ୍ଗସ ବି ହୋଇପାରୁନି।
ହଁ। କିଛି ତ କରିବାକୁ ପଡ଼ୁଚି କିନ୍ତୁ ନକଲେ ମତେ ବହୁତ କିଛି ସୁବିଧାର ସମ୍ମୁଖୀନ ହବାକୁ ପଡ଼ୁଛି।
ହଁ। ଘରେ ରହିଲେ କଣ କି ମାନେ ଝିଅ ପିଲା ନା ଘରେ ରହିଲେ ଜଲଦି ବାହାଘର କରିଦେବେ ସେଥିପାଇଁ ବାହାରେ ଆସିକି ରହିବା ପାଇଁ ପଡୁଛି।
ହେ ହେ ସେଟା ତ ଠିକ।
ବାହାଘର କରିଦେବେ ଏତେ ଜଲଦି କିଏ ବାହା ହବ, ସେଥିପାଇଁ ନିଜେ କିଛି ମାନେ ନିଜ ଖର୍ଚ୍ଚ ର୍ଚ୍ଚ ପାଇଁ ବାହାରେ ରହିଯାଅ କଷ୍ଟ ହଉ ପଛ ବାହାରେ ରହିଯାଅ।
କଷ୍ଟ ହଉ ପଛେ ବାହାରେ ରହିଯାଅ।
ହଁ ଏତେ ଜଲଦି ବାହା ହେଇକି କାହା ହାତରୁ ମରିବା ଅପେକ୍ଷା
ହେ ହେ ଟିକେ କଷ୍ଟ କରିଦବା ଭଲ। ବାହାରେ ରହିିକି କଷ୍ଟ କରିବା ବହୁତ ଭଲ ନାଇଁ। ଓହୋ ସେଟା ତ ଠିକ କଥା।
ଝିଅ ତମ ପଢାପଢି କେମିତି ଚାଲିଚି?
ପଢ଼ାପଢ଼ି ତ ଉମ ବହୁତ ଭଲ ଚାଲିଚି।
ଆଛା କଣ ପଢୁଛ ଏବେ?
ଏ ମୋର ପ୍ଲସ ଥ୍ରୀ ମାଡାମ ମାନେ ଦ୍ୱିତୀୟ ବର୍ଷ।
ଆଚ୍ଛା।
ତ ଆଜି ତ ବର୍ଷା ହଉଥିଲା ସକାଳ ଟାରୁ ଚାଲିଚି ଝିପି ଝିପି ନାଇଁ ମାନେ ବହୁତ ବର୍ଷା ପ୍ରବଳ ବର୍ଷା ହେଲା ସକାଳେ।
ହଁ ତମର କଉ ଡିଷ୍ଟିକ?
କନ୍ଧମାଳ ଡିଷ୍ଟ୍ରିକ କନ୍ଧମାଳ କନ୍ଧମାଳ।
କନ୍ଧମାଳ।
ହୁଁ।
ଏପଟରେ ଭୁବନେଶ୍ୱର ରେ ଆଜି ବହୁତ ଜୋରସେ ବର୍ଷା ହେଇଚି। ଆଁ ପ୍ରାୟ ଦିଟା ରୁ ତିନିଟା ଭିତରେ ବହୁତ ଜୋରସେ ବର୍ଷା ହେଇଚି। ରାସ୍ତାରେ ଏତେ ପାଣି ମାନେ ଗୋଟେ ବାଇକ ବି ବୁଡିଯିବ।
ହୁଁ। ଭିଡିଓ କରିକି
ହଁ।
ବହୁତ ମାନେ ରାସ୍ତାଘାଟରେ ପ୍ରବଳ ପାଣି
ଭାସି ଭାସି ଯାଉ
ହଁ। ଖାଲି ନାଁ ସିନା ଭୁବନେଶ୍ଵର ବହୁତ ହାଇ ଫାଇ ମାନେ ଏ ଗୋଟେ ସହର ଯେମିତି ସମସ୍ତେ ଆସିବା ପାଇଁ ଭଲ ପାଆନ୍ତି, ସମସ୍ତେ ଏଠି ରହିକି ବି ଜବ୍ କରିବାକୁ ବି ଭଲ ପାଆନ୍ତି କିନ୍ତୁ ବହୁତ
ହୁଁ, ବହୁତ ଅସୁବି
ସେଠି ଟିକେ ବି ଯଦି ବର୍ଷା ହବ ନା ବହୁତ ପାଣି।
ମାନେ ବାହାରକୁ ବି ବାହାରି ହଉନି।
ହଁ। ଗୋଟେ ଥର ରାତି ଆଟରେ ମୋର ଡ୍ୟୁଟି ସରିଲା ଅଁ, ଯେତେବେଳେ ମୁଁ ବାହାରିଲି ତ ଏ ଏତେ ଜୋର ସେ ବର୍ଷା ହଉଥିଲା ଆସିବା ପାଇଁ ବି ଡର ଲାଗୁଥିଲା, କିନ୍ତୁ ଅଧିକ ସମୟ ଅଫିସ୍ ରେ ରହିକି କଣ ବି କରିଥାନ୍ତୁ। ତ ଚାଲିକି ଆସିବା ପାଇଁ ଏପଟରେ ସେତେବେଳୁ ପୁରା ଆଣ୍ଠୁ ଏ ଯାଏ ପାଣି ହେଇଯାଇଥିଲା।
ଘରକୁ ତ ଆସିବାକୁ ପଡିବ ଯେମିତି ଫେରିବାକୁ ତ ପଡିବ
ଓହୋ, ପୁରା ଉଁ, ପାଦ ବୁଡିକି ଆଣ୍ଠୁଏ ଯାଏ ପାଣି ହେଇଥିଲା। ବା ଧ୍ୟ ହେଇକି ସେ ପାଣିରେ ପୁରା କାନ୍ଦି କାନ୍ଦି ମୋତେ ଆସିବା ପାଇଁ ପଡିଲା।
ହଁ ବହୁତ ମାନେ ଗୋଟେ ଜିନିଷ ମାନେ ସେଠି ଅଭିବୃଦ୍ଧି ବୋଧେ ତମେ ହଁ। କାର୍ଯ୍ୟାଳୟ ତ ରଇଥାନ୍ତି ଖାଇ ଖାଇବା ପିଇବା କଣ ନା ସେଇଠୁ ସବୁ ଠିକ୍ ଅଛି।
ଖାଇବା ପିଇବା କିଛି ସେମିତି ନ-ଅସୁବିଧା ସେଠି ନାହିଁ, ଖାଲି
ଖାଇ
ଏହୋ ଉଁ, ଦରମା ଦେବେ ସେଇ ପଇସାରେ ଆମ କୁ ନିଜ ହଷ୍ଟେଲ୍ ଉଁ, ଖର୍ଚ୍ଚ ବି କରିବା ପାଇଁ ପଡିବ, ଆଉ ନିଜେ ଖାଇବା ପାଇଁ ବି ସେଇଥିରୁ ପଡିବ।
ମାନେ ବହୁତ ସୁବିଧା ଅଛି ତାହେଲେ।
ହଁ ସୁବିଧା ସେଠି ବହୁତ ମାନେ ଅ, ଉଁ, ହଁ ସୁବିଧା ଏଇଆ କି ସବୁ ଉଁ, ମାନେ ଏ ସରକାରୀ ଛୁଟି ଯେତିକି ଅଛି ସବୁ ମିଳିଯାଉଛି। ତ ସେଥିପାଇଁ ସୁବିଧା ଆଉ।
ହଉ। ହଉ ବଢିଆ। ଚେଷ୍ଟା କରିବି
ହଁ, ହଁ।
ମୁଁ ମୋ
ଏବେ ବର୍ଷା ହଉଛି ନା ଏବେ ବି ବର୍ଷା ହଉନି ତୋମ ଆଡେ?
ହଉଛି ବର୍ଷା ଫର୍ଷା
ଆମ ପଟେ ବର୍ଷା ଏବେ ହଉନି। କିନ୍ତୁ ଗରମ ଜୋରସେ ହଉଛି।
ହଁ ଏପଟେ ତ ବହୁତ ମାନେ ବର୍ଷା
ହଁ। ଏତେ ଜୋରରେ ବର୍ଷା ହେଇକି ବି ଥଣ୍ଡା ଲାଗୁନି, ଟିକେ ପବନ ବି ଦଉନି ଏବେ।
କାଲି ଫୋନ୍ ବହୁତ ଥଣ୍ଡା ନାଗୁଚି ବାହାରେ ବି।